ହ୍ୟାଲୋ। ହଁ ମୋ ଭଏସ୍ କ୍ଳିଅର ଆସୁଚି ତ?
ହଁ ହଁ ଭଏସ କ୍ଳିଅର ଆସୁଚି ଆପଣଙ୍କ
ଠିକ ଶୁଭ ସନ୍ଧ୍ୟ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆଜ୍ଞା।
କଣ ଭଲ ଅଛନ୍ତି ତ ସବୁ ଘରେ? ହୁଁ ଭଲ ଅଛି।
ହଁ ସମ ଆପଣଙ୍କର?
ହୁଁ ଭଲ ସମସ୍ତେ। ଖିଆପିଆ ଡିନର୍ ସରିଲାଣି?
ଆଉ। ନାଇଁ ଏବେ ଜ ମାର୍କେଟ ବୁକପାଇଁ ମ୍ୟାମ ଙ୍କ ସହ ଯାଇଥିଲି ତ ଫ୍ରେଣ୍ଡ ମାନଙ୍କ ସହଆମେ ବି ବୁଲିବାକୁ ଯାଇଥିଲୁ ତଜଷ୍ଟ ଏବେ ଘରେ ପହଞ୍ଚିଲୁ। ତ ଟିକେ ଫ୍ରେେଶ ହେଲା ପରେ ଟିକେ ଟାଇମ୍ ପରେ ଖିଆପିଆ କରିବୁ ଆଉ। ଆପଣଙ୍କର?
କଣ ବୁଲିଜିବାର ଗୋଟେ ପୋଗ୍ରାମ ଅଛି ହଁ ମୋର ବି ସେ ମୁଁ ଡିନର ସା ସରିଲାଣି ଶୋଇବାକୁ ଆସିଲି।
ମୋରବି ଫ୍ରେଣ୍ଡସ ମାନେ ଏବେ ମିଶିକି ଟିକେ ବୁଲିଯିବାକୁ ଗୋଟେ ପ୍ଲାନିଂ କରଛୁ ଆଉ ତ ଆଗକୁ ଆମର ଦୁଇ ତିନି ମାସ ପରେ ବୁଲିବାକୁ ଯିବୁ ଆଉ ତ ଓଡିଶା ବାହାରକୁ ଜୋତିର୍ଲିଙ୍ଗ ହେଟା ବୁଲିବୁ। ହୁଁ
ହଁ
ଆମେ ପ୍ଲାନିଂ ତ ଏବେ ଚାଲିଛି। ତ ଆମେ ପ୍ରଥମେ ଭାବୁଛୁ ଟ୍ରେନରେ ଯିବୁ ତ ଯେହେତୁ ଜର୍ଣ୍ଣିି ବହୁତ ଦୂର ହେଇଯାଉଛି ତି ଟ୍ରେନରେ ଦି ଦିନି ପଳଉଚି ଆମର ଏମିତି। ଆଉ ସେଠୁ ବୁଲାବୁଲି କରିବୁ ତିନି, ଚାରି ଦିନ। ବହୁତ ସାରା ଜାଗା ବି ବୁଲିବୁ ଆଉ। ତେ ଦର୍ଶନୀୟ ସ୍ଥାନ ଦେଖିଆର ଅଛି। ଉଁ ସେଠୁ ଆମେ ଆସିଲା ବେଳେ ପ୍ଲେନ ପ୍ଲେନ୍ କି ଫ୍ଲାଇଟରେ ଆସିବାର ଅଛି ଆଉ। ଟାଇମ୍ ମ୍ୟାନେଜମେଣ୍ଟ ହେଲା ପରେ ମୁଁ ଯାହା
ପ୍ଲେନ ଟିକେଟରୁ ଫ୍ଲାଇଟ ଡିଫରେନ୍ସ କେତେ ରହୁଛି ପ୍ରାଇସ୍ ପାଖାପାଖି, ବେସିକି ଫ୍ଲାଇଟ ଭିତେରେ।
ଯଦି ଆପଣ ଏବେଠୁ ଦି ମାସ ଆଗ ଟିକେଟ କରିବେ ତାହେଲେ ଅରାଉଣ୍ଡ ଟୁ ଏକ୍ସ ରହେ।
ଓ ଯଦି ସେଇଟା ଏବେ ଟିକେଟ୍ କରବ ଫ୍ଲାଇଟ୍ ଟିକେଟ ତାହେଲେ ଏଇଟା ଥ୍ରୀ ଏକ୍ସ, ଫୋର ଏକ୍ସ ହେଇପାରେ ଆମର ଯେତିକି ଆଇ ଉଁ ର ପାସେଞ୍ଜର ଥିବେ ସେଇ ଅନୁସାରେ ଡିମାଣ୍ଡ ଡିମାଣ୍ଡ ୱାଇଜ୍ ଏଇଟା ବଢ଼େ। ଫ୍ଲେକ୍ସିବୁଲ ରେଟ୍ ଥାଏ। ସେଥିପାଇଁ ପ୍ରାଇସ୍ ଟା ହାଇକ ହେଇଯାଏ ଆଉ।
ଥାର୍ଡ଼ ଏସି ୟା ସେକେଣ୍ଡ ଏସି?
ଥାର୍ଡ ଏସି ସହ ରାସ ଉଁ ଯଦି କମ୍ପେୟାର କରିବା ଆମର ଏ ଫ୍ଲାଇଟ ଟିକେଟ -ଫ୍ଲାଇଟ ଟିକେଟ ଟା ଟୁ ଏକ୍ସ ରୁହେ। ନୁଏ ଆଉ ଉଁ ଆମର ଏଇ ଆସ ସେକେଣ୍ଡ ଏସି ସହ ଯଦି ଆମେ କମ୍ପେୟାର କରିବା ତାର ଟିକେଟଟା ଟୁ ପଏଣ୍ଟ ଫାଇଫ୍ ଏକ୍ସ ରହିବ।
ହୁଁ ଆଚ୍ଛା, ଆଚ୍ଛା, ଆଚ୍ଛା। ଯୋଉ ବୁଲାବୁଲି କରିବେ ଯୋଉ ଫ୍ୟାମିଲି ନେଇକି ଯିବୁ ନା ସାଙ୍ଗମାନାନଙ୍କ ସାଙ୍ଗରେ ଯିବୁ ନା କେମିତି କଣ ଯିବାର କି କି ସବୁ ପ୍ରୋଗ୍ରାମର ଅଛି ତମର?
ଆମେ ସାଙ୍ଗମାନେ ଯିବୁ। ସାଙ୍ଗମାନଙ୍କ ସହ ଫ୍ୟାମିଲି ବି ମିଶି ସାଙ୍ଗମାନେ ଆଉ ତା ସହ ଫ୍ୟାମିଲି। ତ ଗୋଟେ ଗେଟ୍ ଟୁଗେଦର ପାର୍ଟି ହେଇଯିବ।
ତ ବହୁତ ଦିନ ହେଲା ପ୍ଲାନିଂ ଥିଲା ଯିବାର। ଯାଇ ହଉନଥିଲା। ତ ଏବେ ଆମେ ସମସ୍ତ ଫ୍ୟାମିଲି ମେମ୍ବର ସହ ପ୍ଲେନ କରିକିନା ଯିବୁ ମିଶିକି ଆଉ।
ତାହେଲେ ଗୋଟେ କହିଲା ଭଳିଆ ଗୋଟେ ହ୍ୟୁଜ ବଜେଟ ଖର୍ଚ୍ଚ ହଉଛି। ମାନେ ଇନଭେଷ୍ଟ କରାହଉଛି ସେଇଥିପାଇଁ।
ହଁ ଓଭିଅସଲି, ଇନଭେଷ୍ଟ ତ ବହୁତ ବୋଲେ ଖର୍ଚ୍ଚ ତ ନିହାତି ହବ। କାରଣ ଆମର ଟିକେଟ ଦେଖନ୍ତୁ। ସେଠି ଯିବେ ପୁଣି ଆପଣ ହୋଟେଲରେ ଷ୍ଟେ କରିବେ। ତ ଆଉଟ୍ ସାଇଡ଼ ଯିବେ ସେ ଖାଇବା, ପିଇବା ଯେହେତୁ ଆମେ ମେ ଓଡିଶାର ଲୋକ। ଆମର ଓଡିଆ ଖାଇବା ସେ ଜାଗାରେ ମିଳିବନି। ତ ସେଠି ଯୋଉ ଜାଗାକୁ ଯିବୁ ସେ ଜାଗାରେ ଖାଇବାକୁ ପ ମୁଁ ଟିକେ କଷ୍ଟଲି ବି ରହିବ। ତା ସହ ଆମେ ଷ୍ଟିଲ ଟ୍ରାଭେଲସ ବି କରିବାକୁ ପଡ଼ିବ, କାରଣ ଯୋଉ ଯୋଉ ପ୍ଲେସକୁ ଆମେ ଯିବାର ଅଛି ସେ ପ୍ଲେସ ବି ଦୂର ଦୂର। ହଁ ସେଥିପାଇଁ ବଜେଟ୍ ତ ବହୁତ ଖର୍ଚ୍ଚ। ପୁଣି ଆସିବାଟା ପୁଣି ଫ୍ଲାଇଟ୍ ଟିକେଟ୍। ବଜେଟ ଅଧିକ ଲାଗିବ।
ଆଚ୍ଛା ଓଡିଶାରୁ ଯାଇକି ବାହାରେ ସେ ଅଲଗା ଷ୍ଟେଟରେ ଅଲଗା ଖାଦ୍ୟ ଖାଇକି ଏଞ୍ଜୟେ କରିବା କିଛି ନହଲେ ଏଟା ଗୋଟେ ସପ୍ତାହର ଜର୍ଣ୍ଣି ଥିବ। ତ ଦେହ ପା ଠିକ ରହିବ ଆସିବା ପୁର୍ବୁରୁ? ହଁ ଆଡଜଷ୍ଟ କରି ହେଇଯିବ।
ଉଁ ପ୍ରଥମେ ତ ଆମେ ଯେହେତୁ ଆମେ ଓଡିଆ ତ ଖାଇବା ଆମ ସହିତ ହେଇଯାଇଛି ଆମକୁ ଟିକେ କିଏ କଷ୍ଟ ହବ। ଆଁ ୱାନ୍ ଟୁ ଡେଜ ପରେ ମୋତେ ଲାଗେ ସେଇଟା ଓଭିଅସଲି ଆମେ ତା ସହ ମ୍ୟାନେଜ ହେଇଯିବ ଆମ ବଡି ବି ଆକ୍ୟେଣ୍ଟେଡ ହେଇଯିବ ତ ଆମେ ଚଳିଇଯିବା। କିନ୍ତୁ ଟିକେ ଆମକୁ ତେଲ ମସଲା ଆଭଏଡ କରିବାକୁ ପଡିବ କାରଣ ଆଉ ସାଇଡ ସେପଟେ ଯୋଉ ସାଇଡ ବୁଲିବାକୁ ଯିବାର ଅଛି ସେ ସାଇଡ ରେ ବହୁତ ସାରା ତାଙ୍କର ଲଙ୍କା ଖାଆନ୍ତି ଯାହାକୁ ଆମେ ଚିଲି ବୋଲି କୁହ। ତ ସେଇଟାକୁ ଯଦି ଆମେ ଆଭଏଡ଼୍ କରିବା ତ ଆମ ପାଇଁ ଚଳିବ।
ଆଚ୍ଛା ଯୋଉ ଜାଗା ଯିବେ ସବୁ ସେ କଣ ଗୁଜୁରାଟ ଯିବେ ବୋଲି କଥା ହଉଥିଲେ ବୋଧେ?
ହଁ ଗୁଜୁରାଟ ଯିବ ବୋଲି ଗୁଜୁରାଟ ଆମର ଏଇ କାରଣ ଓଡିଶା ଦୂର ପାଖାପାଖି। ଟ୍ରେନ ବାଇ ଟ୍ରେନ ଆମେ ଯାଉଛୁ ତ ଆମକୁ ଅ ଦୁଇ ଦିନ ଲାଗିଯିବ। ତ ସେଠାରେ ବୁଲିବା ଜାଗା ବି ବହୁତ ସାରା ଅଛି ଉମ୍।
ଏଇଟା କହିଲା ଭଳିଆ ପୁରା ଇଷ୍ଟ ଟୁ ୱେଷ୍ଟ ହେଇଯାଉଛି।
ହଁ ଇଷ୍ଟ ୱେଷ୍ଟ ଯାଉଛି। ସେଠି ଆମର ବୁଲିବାକୁ ବି ବହୁତ ସାରା ଟେମ୍ପୁଲ ବି ଅଛି ଜ୍ୟୋତିର୍ଲିିଙ୍ଗ ସେଟା ଅଛି। ଯେମିତି ଦ୍ଵାରିକାଜୀ ଟେମ୍ପୁଲ ତା ସହ ନାଗେଶ୍ଵର ଜ୍ୟୋତି ଜ୍ୟୋତିର୍ଲିଙ୍ଗ ଗୋଟରେ ଅଛି ସୋମନାଥ ଜ୍ୟୋତିର୍ଲିଙ୍ଗ ଅଛି ଗୋପୀତାଲାଭ ଅଛି। ରୁକୁଣ ଟେମ୍ପୁଲ ଅଛି ଏଠି ବହୁତ ସାରା ଜାଗା ଅଛି।
ତ ଆପଣଙ୍କର କିଛି ପ୍ଲାନିଂ ନାହିଁ ବୁଲିଯିବା ପାଇଁ? ଫାମିଲି ସହ ଯିବା ପାଇଁ କି ଫ୍ରେଣ୍ଡ ମାନଙ୍କ ସହ ଯିବା ପାଇଁ କି
ସେ ଆଗକୁ ଦଶହରା ଛୁଟି ଆଉଛି ସେଇ ଟାଇମ ରେ ଭାବୁଛି କି
ଆପଣ ଜାଣିଛନ୍ତି ଦଶହରା ସମୟରେ ସବୁବେଳେ ଓଡିଶାରେ ଆମର ଯେମିତି ବାତ୍ୟା ହୁଏ କି ବର୍ଷା ପବନ ଲାଗି ରହିଥାଏ। ଆପଣଙ୍କୁ ଛୁଟି ମିଳିବ ବୋଲି ଆପଣ କେତେ ପଶନ ଆଶା କରୁଛନ୍ତି?
ହୁଁ ପରସେଣ୍ଟସ ମାନେ ଆମର ତ ସ୍କୁଲ ଜବ ରେ ଛୁଟି ଦେଇ ଦିଅନ୍ତି। ତ ଆମର ବି ଯିବାଟା ବି ହେଇଟା ବି ଠିକ ସେତେ ସେଫ୍ଟି ନୁହଁ। ତଥାପି ବି ଛୁଟି ଏମିତିରେ ଦଉନାହାନ୍ତି ତ ସେଇ ଛୁଟି ରେ ଯିବୁ ବୋଲି ଭାବୁଛୁ ବହୁତ ବଡ ଜାଗା ନ ଯାଇକି ତମ ଗଜର ଆଡ଼େ ଯିବ ସେ ଏତେ ବଡ଼ ଜାଗା ନ ଯାଇକି ଏଇ ପାଖାପଖ ଭାବଛି। ଏ ଆନ୍ଧ୍ରପ୍ରଦେଶ ନହେଲେ ତାମିଲନାଡୁା ଯାଇକି ବୁଲିକି ଆସିଛୁ ବୋଲି ଆଉ।
ହଁ- ତା- ସ- ବି ଆପଣଙ୍କର ସ୍କୁଲ ଜବ ରେ କେମିତି କଣ ଜବ ଚାଲିଛି ଆପଣଙ୍କର? କେବେଠୁ ଜବ୍ ବି ପାଇଲେଣି ଆପଣ କେମିତି ଆପଣ ଏକ୍ସପିରିଏନ୍ସ ରହୁଛି?
ଜୈନିଂ ର ଦି ମାସ କହିଲା ଭଳିଆ ସବୁ ଯାକ ହେଲା। ଅ- ତା ପୂର୍ବରୁ ମୁଁ ଯୋଉ ଗୋଟେ ଜାଗାରେ ଥିଲି ମୁଁ ସିବି ଏସ୍ଇ ପାଟନରେ ମାନେ ପଢଉଥିଲି। ତ ଏବେ ନୂଆ ନୂଆ ଯେତେବେଳେ ମୁଁ ଯାଇକି ଯୋଉ ଗମେଣ୍ଟ ବୋର୍ଡ଼ରେ ମୁଁ ପଢଉଛି ନା ମାନେ ଆୱଣ୍ଡେଡ଼ ହେଇଯାଇଛି ଇଂଲିସ୍ ୱାର୍ଡ଼ ସହିତ। ସେଇ ଇଂଲିସ୍ ୱାର୍ଡ ରୁ କନଭର୍ଟ ହବାକୁ ଓଡିଆ ୱାର୍ଡ କୁ ବହୁତ ମତେ ଆଜି ଯାଏଁ ମୁଁ କନଭର୍ଟ ହେଇପାରୁନି। ମୁଁ ପିଲାଙ୍କୁ ପଚାରୁଛି ପିଲେ ଆର ଓଡିଆ ଟା କଣ ପିଲାମାନେ ହିଁ କହୁଛନ୍ତି। ସେଇ ଗୋଟା କ ଟ୍ରୋବୁଲ ହଉଛି। ମାନେ ଏତେ ଏଇ ନୁହଁ ଦେଖିବାକୁ ପଡଛି ବହି ଟିକେ ନ ଆ ଗୁଡାକୁ ଓଡିଆଡ଼ ଗୁଡାକୁ ନହିଁ ନା, ପିଲା ବି କହୁଚନ୍ତି ସାର୍ ଆଉ ଇଂଲିଶ୍ ୱାଡେ ଗୁଡ଼ା ଟିକେ ଅଧିକ ହେଇଯାଉଚି, ଟିକେ ଓଡ଼ିଆ ତଥାପି ଚଳିବ ଠିକ୍ ଠାକ୍ କିଛି ଦିନ୍ ଲାଗିବ ହେଇଯିବ ଆଉ, ଅଟୋମେଟିକ୍ ଆଉ।
ସେଇଟା ବି ପିଲାଙ୍କ ପାଇଁ ଭଲ ନା, ପିଲା ଯେହେତୁ ଓଡିଆରେ ହୋଇଯାଉଚନ୍ତି ଆଉ ପୁଣି ଇଂଲିଶ୍ କହିବେ ତ ଦିଟା ୱାର୍ଡସ୍ ମିଳୁଚି କି? ତାଙ୍କର ବି ତାଙ୍କ ପାଇଁ ବି ହେଲ୍ପଫୁଲ୍ ହବ।
ସିଏ ବି ଖୁସି ହଉଚନ୍ତି ଯେ ସାର୍ ଆମର ମାନେ କହୁଛନ୍ତି ବୋଲି। ତଥାପି ମୁଁ ଆକ୍ଚୁଆଲି ସେଇ ସବ୍ଜେକ୍ଟଟାକୁ ପଢି-ପଢି ଆସିଚି ନା, ତ ସେଇ ସବ୍ଜେକ୍ଟର ଅଧିକ ଇଂଲିଶ୍ ଓଡିଆ ମିଡିୟମ୍ ଟିକେ ପ୍ରୋବ୍ଲେମ୍ ହଉଚି। ଯୋଉମାନେ ସରସ୍ଵତୀ ଫରସ୍ଵତୀ ପିଲା ଗୁଡା ଅଛନ୍ତି ପିଲା ବି ଟ୍ୟାଲେଣ୍ଟେଡ୍ ପିଲା ଅଛନ୍ତି, ସେମାନେ ଭଲ୍ସେ ଧରି ଦଉଚନ୍ତି। କିନ୍ତୁ ଯୋଉ ବ୍ୟାକ୍ ବେନ୍ଚର ସବୁ ଗଣ୍ଡେ ଅଛନ୍ତି, ସେମାନଙ୍କୁ ଧରିବା ଟିକେ କଷ୍ଟ ହେଇଯାଉଚି ଅକ୍ଚୁଅଲି। ଯେ ସେମାନେ ସାର୍ ଇଂଲିଶ୍ ଅଧିକ ହେଇଯାଉଚି, ତ ଆସ୍ତେ-ଆସ୍ତେ ହେଇଯିବ ଆଉ। ଠିକ୍-ଠିକ୍ ଆଉ।
ସେମାନଙ୍କ ପାଇଁ ଯେମ୍ତି ଆମର ଯେମ୍ ତି ଗୋଟେ ଟିଉଟୋରିଆଲ୍ ଥାଏ କି ଆମ ସ୍କୁଲ୍ ର ସେମ୍ତି କିଛି ଫ୍ୟାସିଲିଟି ଅଛି, ସେମାନଙ୍କୁ କିଛି ପୁସ୍ କରିବା ପାଇଁ ସେମାନଙ୍କୁ ଏକ୍ସଟ୍ରା ଏଫର୍ଟ ଦବା ପାଇଁ।
ଆପଣଙ୍କ ଏକ୍ସଟ୍ରା ଆଫର୍ଟ ମତଲବ୍ ଯେମ୍ତିକି ଏଇ ଯୋଉ କଥାଟା କହିଲେ ଠିକ୍ ମାନେ ବହୁତ୍ ପିଲା ଅଛନ୍ତି ମୁଁ ଆଜ୍ ଏ ମୁଁ ଇଂଲିଶ୍ ଟିଚର୍ ପଢଉଚି ମୁଁ ତ ଇଂଲିଶ୍ ଟିଚର୍ ଆମ ସ୍କୁଲ୍ ରେ। ଅ ମାନେ ମୁଁ ଆଜି କାଲିର ଏକ୍ସପିରିଏନ୍ସ କହୁଚି ଯେ, ସେ ଯୋଡେ ତିନିଟା ପିଲା କହୁଚନ୍ତି ସାର୍ ଆଉ ଆମେ ତ କିଛି ଇଂଲିଶି ବୁଝୁନୁ, କିଛି ପଢି ପାରୁନୁ ତ କଣ କରିବୁ ତ କ୍ଲାସ୍ ରେ ବାଧ୍ୟରେ ସେମାନଙ୍କ ପାଇଁ ଏବେ ଏକ୍ସଟ୍ରା ପୁଶ୍ ଦିଆହଉଚି, ଏ ଯୋଉ ଏକ୍ସଟ୍ରା ପ୍ଲେ ପ୍ଳେ କ୍ଲାସ୍ ଗୁଡା ରହୁଚି ତାଙ୍କର ଛୁଟିରେ ମାନେ ସରି ତିନିଟା ସାଢେ ତିନିଟା ବେଳୁକୁ। ସେଇ ଟାଇମ୍ ରେ ତାଙ୍କୁ ଲେଖା ଲେଖି ଟିକେ କରାହଉଚି, ଟିକେ ପଢେଇବାକୁ ଦିଆହଉଚି। ଆଉ ଏକ୍ସଟ୍ରା ତାଙ୍କୁ ହୋମ୍ ୱାର୍କ କରିଆକୁ ଦିଆ ହଉଚି। ବାଦେ ଆଉ ପିଲାଙ୍କ ଉପରେ ଡିପେଣ୍ଡ କରେ, ସେ ପିଲା ସେତିକି ନ ପଢିବେ ତା ବାଦେ ଆଉ କଣ କରିପାରିଆ ଆମେ।
ତ ଏବେ ଆମର ସମର୍ ଭ୍ୟାକେସନ୍ ଯାଇଚି, ତ ସମର୍ ଭ୍ୟାକେସନ୍ ରେ ପିଲାମାନେ ଘରେ ଯାଇକି ବି ବହୁତ୍ ଦିନି ପାଠପଢା ତାଙ୍କ ଗ୍ୟାପ୍ ହେଇଯାଇଚି, ତ ଆପଣ ଯୋଉ ଏବେ ସ୍କୁଲ୍ ଖୋଲିଲା ପରେ ଯେତିକି ଦିନ୍ ଯୋଉ ଗ୍ୟାପ୍ ରହିଲା ପାଠ, ସେମାନଙ୍କ ଭିତରେ କିଛି ଇମ୍ପ୍ରୁଭମେଣ୍ଟ ଅଛି କି ସେ ଯୋଉ କ୍ଲାସ୍ ପଢୁଛନ୍ତି କିଛି ଇମ୍ପ୍ରୁଭମେଣ୍ଟ ଅଛି କି ସେ ପାଠ ଟଚ୍ ଅଛି କି ନାଇଁ ତାଙ୍କର।
ଆକ୍ଚୁଆଲି ପାଠ ତ ଟଚ୍ ପାଠ ଟଚ୍ ତ ଦୂରର କଥା, ସେମାନେ ମାନେ କ୍ଲାସ୍ ରେ ଘୁମୋଉଚନ୍ତି, ସେମାନେ ଗୋଟେ ଅଭ୍ୟାସ ହେଇଯାଇଚି ଘରେ ରହିବା ଯୋଉ ଦିନ ବେଳେ ଦି ପହରେ ଶୋଇବା ଖାଇ ଦେଇକି ତ ଦିଟା ପରେ ଯୋଉ କ୍ଳାସ ଯାଉଚି ନା, ସେ କ୍ଲାସ ଗୁଡା ଇଫେକ୍ଟିଭ୍ ରହୁନି ପିଲା ଶୋଉ ଚନ୍ତି ଘୁମୋଉଚନ୍ତି, ଯଦି ସେ କ୍ଲାସ୍ ଟାକୁ ସେତେ ଇଣ୍ଟ୍ରେଷ୍ଟିଙ୍ଗ ନ କରୁଚ ଖାଲି ଯଦି ସବ୍ଜେକ୍ଟ ଉପରେ ରହିଗଲ ତ ସେମାନେ ଘୁମୋଉଚନ୍ତି ପୁରା ଶୋଉଚନ୍ତି। ତ ସିଲାବସ୍ ଟିକେ କମ ଯାଉ ପଛେ ଅଳ୍ପ-ଅଳ୍ପ ଟିକେ ପଢା ହଉ ପଛେ କ୍ଲାସ୍ ଟାକୁ ଇଣ୍ଟ୍ରେଷ୍ଟିଙ୍ଗ କରାହଉଚି ତାଙ୍କୁ ଟିକେ ଗପ କୁହାହଉଚି, ତାଙ୍କୁ କ୍ଲାସ୍ ରେ କରାହଉଚି ଆଉ। ବଟ୍ ପିଲା ତ କହିଲା ଭଳିଆ ଛୋଟ ଛୁଆ ତାଙ୍କୁ କରିକି ଲାଭ, ସେମାନେ ଦି ମାସ ଛୁ ଟି ହେଇଗଲା ମାନେ ସେ ପାଠପଢା ଭୁଲି ଯାଆନ୍ତି, ପୁଣି ତାଙ୍କୁ ନୂଆ ଏନ୍ନ୍ଗେଜ୍ କରିଆକୁ ପଡିବ, ନୂଆ ପୁଣି ସେଗୁଡାକ ରିଭାଇଜ୍ କରିଆକୁ ପଡିବ।
ହୁଁ। ତ ପିଲାଙ୍କୁ ଓଭିଅସଲି ଆମେ ଯଦି ପ୍ରଚେଷ୍ଟା କରିବା ପିଲାମାନେ ଭଲ ପଢ଼ିବେ।
ହଁ ମାନେ ଏମିତି ନୁହଁ ଯେ ଯୋଉ କହୁଛନ୍ତି ଯେ ଓଡିଆ ଗମେଣ୍ଟ ମିଡିୟମ ରେ ପିଲା ପଢୁନାହାନ୍ତି। କି ମାଷ୍ଟର ମାନେ ପଢଉନାହାନ୍ତି ସେଇଟା ଆମର ଭୁଲ ଧାରଣା ଯଦି ଆଜ ଏ ଟିଚର ଆମେ ଭଲସେ ତାଙ୍କ ଟାଇମ ଦେଇପାରିବା ଭଲସେ ପଢେଇ ପାରିବା ସେ ବି ଖୁସି ହଉଛନ୍ତି ଯେମିତି କି ମୁଁ ଫ୍ଲାସ କ୍ଲାସ ମୁଁ ଇଂଲିଶ ଗୋଟେ ନଇଁଥ ଗ୍ରାମର ନେଲି ସେ ପିଲାମାନେ କଣ କରୁଛନ୍ତି ସବୁଠୁ କୋଚିଂ ଓରିଣ୍ଡେଦେବ ହେଇଗଲାଣି ତ ସେ ବହିରେ ଲେଖିଦେଇଥିଲେ ମୁଁ ତାଙ୍କୁ ସେଇ ପିଲାଙ୍କୁ କହିଲି କି ପିଲା କାହିଁ ଏଇଟା ଲେଖିଛ। ନା ସାର୍ ଆମ ଟ୍ୟୁସନରେଟ ପଢେଇଲାଣି ମୁ କହିଲି ଟିୁସନ ତ ବହି ମିଳି ନଥିଲା ନା ତମେ ଟ୍ୟୁସନ ବହି କାହିଁ ଲୁଖୁଛ ତ ତାପରେ ମୁଁ କଣ କଲି ଡାଇରେକ୍ଟ ସିଫ୍ଟ ହେଇଗଲି ସେଇ ଚାପଟରରୁ ଯୋଉ ଚାପଟର ତାଙ୍କର ଟ୍ୟୁସନରେ ପଢାହେଇ ତ ସେ ଆଜି ଯେତେବେଳେ ସେଇ ଚାପଟର ପଢା ହେଲା ସେ ପିଲା ଖୁସି ହେଇଗଲା ନାହିଁ ସାର୍ ଏ ଭଲ ଲାଗିଲା ଭଲ ହେଇ ହେଲା ଆଉ ଆମେ ଆଉ ଲେଖିବୁନି ଟୁସନରେ ଗଲେ। ଏମିତି ଆଉ କଣ ଆପଣ ଉପରେ ଡିପେଣ୍ଡ କରେ। ପଢେଇବା ଉପରେ ଆପଣ ଯଦି ଠକିିବା ମନମୂର୍ତ୍ତି ରଖିବା ଠକି ପାରିବେ। ଯଦି ପଢ଼ିବା ମନ ବୁର୍ତି ରଖିବା ଭଲସେ ବି ପଢେଇ ପାରିବ।
ତ କାଲି ଆପଣଙ୍କର ସ୍କୁଲ ଛୁଟି ଥିବ ତ ଆପଣ ଏବେ ତ
ହଁ ହଁ ହଁ। ହଁ ହଁ ହଉ ତାହେଲେ ଠିକ ଅଛି ଧନ୍ୟବାଦ ଆଜ୍ଞା କଥା ହି ଭଲଲାଗିଲା।
ଧନ୍ୟବାଦ ଗୁଡ ନାଇଟ ଗୁଡ ନାଇଟ।